ନମସ୍କାର।
ଜୟ ଜଗନ୍ନାଥ।
ଆଉ ତମେ ସକାଳୁ ଉ ଆଉ ସଞ୍ଜଜାଙ୍କେ ତମେ ଆଜି କଣ କଣ କରିଚ?
ସକାଳୁ ଫାଷ୍ଟରୁ ଉଠିକି ଆଉ ବ୍ରସ୍ କରିକି ନିତ୍ୟ କର୍ମ ସାରିକି ଆ ଯାଇକି ଟିକେ ବାହାରେ ଏକ୍ସରସାଇଜ କରିକି ଆସିଲି। ତାପରେ ଆଉ କିଛି ସମୟ ଛାଡିକି ଜଳଖିଆ ଖାଇଲି ଜଳଖିଆ ଖାଇକି କିଛି ପାଠ ପଢିଲି। ପାଠ ପଢି ସାରିଲା ପରେ ଏଗାରଟା ସାଢେ ଏଗାରଟା ବେଳକୁ ଗାଧେଇବାକୁ ଗଲି। ଗାଧେଇ ବାକୁ ଉ ଗାଧେଇ ସାରିକି ଆସିକି ଟିକେ କାମ କରୁଥିଲି। କାମ କରିସାରିଲା ପରେ ଶୋଇ ପଡିଥିଲି। ଶୋଇକି ଶୋଇ ଉଠିଲା ବେଳକୁ ଅଢେଇଟା। ତିନିଟା ହେଇ ଗଲା ଉଠିକି ତାପରେ ମଧ୍ୟାହ୍ନ ଭୋଜନ କଲି। ମଧ୍ୟାନ ଭୋଜନ ପରେ ପୁଣି ଟିକେ କାମ କଲି। କାମ କରି ସାରିଲା ପରେ ଟିକେ ବସି ମୋବାଇଲି ଦେଖୁଥିଲି। ଆଉ ସନ୍ଧ୍ୟା ବେଳେ ସେମିତି ଟିକେ ବାହାରେ ଟିକେ ବୁଲାବୁଲି କରିକି ଟିକେ ଆସିଲି ଟିକେ ଜଳଖିଆ ଖାଇଲି। ଆଉ ବସିଥିଲି ଆଉ ତମେ।
ମୁଁ ସକାଳୁ ଉଠିନି ଆଜି। ଛଅଟା କି ସାଢେ ସାତଟାରେ ଉଠିଲି ତାପରେ ହୁଁ ସେମିତି ଶୋଇ ଶୋଇ ମୋବାଇଲି ମାନେ ଦେଖିଲି ତାପରେ ଆଟା କି ସାଢେ ଆଟା ଯେମିତି ହେଲା ତାପରେ ଦାନ୍ତ ଘଷିଲି ତାପରେ ଖାଇଦେଲି ଖାଇ କି ଆମର ଟିକେ ଘର କାମ ହୋଉଥିଲା। ସେ ଟିକେ ସହଯୋଗ କରିଦେଲି ସହଯୋଗ କରିସାରିକି ଏଗାରଟା କି ବାରଟା ବେଳକୁ ଗାଧେଇଲି ଗାଧେଇକି କିଛି ମୋର କାମ କଲି ଇ ତାପରେ କାମ କରିସାରିଲା ପରେ ତାପରେ ଖାଇଦେଲି ଗୋଟେରେ ଗୋଟେ କି ସାଢେ ଗୋଟେ ଟାଇମି ରେ ଖାଇଲି ଭାତ ଡାଲି। ଭଜା ଆ ଆଉ ସନ୍ତୁଳା ଖାଇଲି। ଆଉ ଖାଇସାରିଲା ପରେ ପୁଣି ଶୋଇ ପଇଲି ଟିକେ ମୋବାଇଲି ଦେଖିକି ଶୋଇପଇଲି। ତିନିଟା ରୁ ପାଞ୍ଚଟା ଯାଏ ପୁରା ଶୋଇ ପଇଲି। ଆଉ ଶୋଇକି ଉଠିଲା ପରେ ଟିକେ ଆମର ନଦୀ ଆଡେ ବୁଲିବାକୁ ଯାଉ। ମୋ ସାଙ୍ଗ ଦଲୀପ ଆସିଥିଲା ସେ ଆସିଥିଲା ତେଣୁ ଆମେ ବୁଲିଆକୁ ଯାଇଥିଲୁ ନଦୀଆଡେ ଟିକେ। ହୁଁ ସେଠି ଟିକେ ନଦୀ କୂଳ ପବନ ଖାଇକି ଆସିଲୁ ତାପରେ। ତାପରେ ଆସିକି ଘରେ କିଛି ପିଠା ଥିଲା ତାପରେ ଖାଇଲି ଖାଇସାରିକି ଏ ବସିଥିଲି ତାପରେ ଏବେ ତମ ସାଙ୍ଗେ କଥା ହୋଉଚି ଆଉ।
ଉଁ ହୁଁ। ଆଉ ଘର ସବୁ ଭାଇ ଭଉଣୀ ଅଛନ୍ତି। ଛୋଟ ଭାଇ ଭଉଣୀ ସବୁ ଅଛନ୍ତି।
ହଁ ଆମର ଘରେ ମୋର ବଡ ଭଉଣୀ ସେ ଆର ବର୍ଷ ମ୍ୟାରେଜ ମାନେ ବିବାହ କରିଛନ୍ତି। ଆଉ ମୁଁ ଏକୁଟିଆ ଆଉ ବାପା ମା ଆଉ ଆଉ।
ଆଉ ଦାଦା ଖୁଡି ବଡ ବାପା।
ହୁଁ ହୁଁ ନା ମୋ ଦାଦା ଖୁଡି କେହି ସେମିତି ନାହାନ୍ତି ବଡବାପ ଙ୍କ ର ଅଛନ୍ତି। ଦାଦା ଖୁଡି କେହି ନାହାନ୍ତି। ବଡବାପା ଙ୍କ ର ଅଛନ୍ତି ତାଙ୍କର ଦିଟା ପୁଅ। ଅଁ ତାଙ୍କର ଦିଟା ପୁଅ ସିଏ ଏବେ ବିବାହ କରିସାରିଲେଣି। ଆଉ ମୁଁ ଏକୁଟିଆ ଆମ ଘରେ ଆମର ତାଙ୍କର ଅଲଗା ଆଉ। ଆଉ ତମ ତମର ଘର କେମିତି କଣ?
ଆମର ବାପା ମା ମୁଁ ମୋ ଭାଇ ଆମେ ଚାରିଜଣ। ଆସିକି ବାହାରେ ରହୁଛୁ ଆଉ ଗାଁରେ ଦାଦା ଖୁଡି ତାଙ୍କ ଛୁଆ ଅଛନ୍ତି। ଆଉ ଜଣେ ଦାଦା ସେ ବାହା ହେଇନାହାନ୍ତି। ଏତିକି ଆଉ ଜେଜେମା ଜେଜେବାପା ସେ ସବୁ ଚାଲିଗଲେଣି।
ତମ ଘରଟା ଗାଁ କୋଉ ଗାଁରେ ସେଟା।
ଆଉ ତମର ତମକୁ ଆମ୍ବ ପଣସ ଏଗୁଡା ସବୁ ଭଲ ଲାଗେ ନା?
ଆମ୍ବ ସେମିତି ଖାଏ ପଣସ କିନ୍ତୁ ମୁଁ ଆଦୌ ଖାଇଏନି ପଣସ ଖାଇନି। ଆମ୍ବ ଖାଏ ଆମ୍ବ ଖାଏ ଆମ୍ବ ଜୁସ୍ ପିଏ। ଏଇ ଯୋଉ ପାକିଲା ଆମ୍ବ କିନ୍ତୁ ପଣସ ମୁଁ ଖାଇଏନା ନାହିଁ ଆଦୌ ତମେ ପଣସ ଖାଅ।
ନା ଆମ କୁ ପଣସ ଭଲ ଲାଗେନି କି ଆମ୍ବ ବି ଭଲ ଲାଗେ ନା। ଆମ୍ବ ବହୁତ ପ୍ରେୟାସ ମାନେ ବହୁତ କମ ଖାଏ। ଏ ଯଦି ଟିକେ କଞ୍ଚା କଞ୍ଚା ଥାଏ ସେମିତି ଆମ୍ବ ଖାଏ ନହେଲେ ଆମ୍ବ ପଣସ ମତେ ଭଲ ଲାଗେ ନି କିନ୍ତୁ ମତେ ତରଭୁଜ ବହୁତ ଭଲ ଲାଗେ।
ହଁ ମତେ ବି ମୋର ସବୁଠାରୁ ମାନେ ମାନେ ଫଳ ହେଉଚି ମୋର
ସବୁଠାରୁ ପ୍ରିୟ ଫଳ?
ହଁ ମୋର ତରଭୂଜ ମାନେ ସବୁଠୁ ମାନେ ପ୍ରିୟ ଫଳ।
ମୋର ବି ତରଭୂଜ ଆଉ କମଳା ବହୁତ ଭଲ ଲାଗେ। ଯେହେତୁ ଏଗୁଡା ସବୁ ଋତୁ ଅନୁସାରେ ଫଳ ସବୁ ଆସେ ବହୁତ ଭଲ ଲାଗେ ଆଉ ଲିଚି ବି ବହୁତ ଭଲ ଲାଗେ।
ନା ଲିଚି ମୁଁ ଖାଏନି କିନ୍ତୁ ତରୁଭୂଜ ମୋର ସବୁଠାରୁ ମାନେ ସବୁବେଳେ ପାଇଁ ଭଲ ଲାଗେ ମତେ ତରଭୂଜ। ଆଉ ତରଭୂଜ ତ ଏବେ ମାନେ ସବୁ ଋତୁରେ କହିବାକୁ ଗଲେ ମିଳୁଚି ପ୍ରାୟ ସବୁ ରା ରାସ୍ତା କଡରେ ସବୁ ଋତୁରେ ପାଇଁ ମିଳୁଚି, ଇଞ୍ଜେକ୍ସିନ ଦେଇ ଦେଇକି ମାନେ ଇଏ କରିଦଉଚନ୍ତି।
ହଁ ଯେହେତୁ ଏବେ ସବୁ ଡେଭଲପ ହେଲାଣି ଟେକ୍ନୋଲୋଜି ସବୁ ଏବେ ମିଳିଯାଉଚି। କିନ୍ତୁ କିନ୍ତୁ ତାର ଏ ଯୋଉ ଆ ରିଅଲ ଯୋଉ ସ୍ଵାଦ ଟା ତାର ସେ ଖରା ଦିନରେ ହିଁ ମିଳେ। ଯୋଉ ଗୁଡା ନିଜ ବାଡି ବିଲରେ ଯୋଉମାନେ ଲଗେଇଥାନ୍ତି। ଗାଁ ମାନଙ୍କରେ ସେଇଠି ହିଁ ତାର ମାନେ ନିଜ ସ୍ଵାଦ ଟା ତାର ସେଇଠି ହିଁ ମିଳେ।
ହଁ।
ସେଇଟା ବି ବହୁତ ଭଲ ଦେହ ପାଇଁ। ଆଉ ତମକୁ ପଖାଳ ଖାଇବାକୁ ଭଲ ଲାଗେ ନା?
ପଖାଳ ସେମିତି ଖାଇବାକୁ ଭଲ ଲାଗେନି କିନ୍ତୁ ଯେହେତୁ ଓଡିଆ ଆମେ ପଖାଳ ଖାଉ ମାନେ ମୁଁ ଖାଏ କିନ୍ତୁ ବହୁତ ସ ଜଣଙ୍କର ପଖାଳ ମାନେ ଭଲ ଲାଗେ ତାଙ୍କର ମାନେ ଫେବରଟ ଖାଦ୍ୟ କିନ୍ତୁ ମୋତେ ପଖାଳ ଏତେ ବି ଭଲ ଲାଗେନି। ମାନେ ଖାଏ ବହୁତ ଭଲ ଲାଗେ, କିନ୍ତୁ ଏତେ ବି ଭଲ ଲାଗେନି ତମେ?
ଓୋ ହ ହଁ ମୋର ପଖାଳ ବହୁତ ପ୍ରିୟ। ଖରାଦିନେ ତ ମତ୍ ମତେ ଗରମ ଭାତ ବିଲକୁଲ ବି ଭଲ ଲାଗେନା। ଆଉ ଯଦି ଖାଏ ଅରୁଆ ଭାତ ଭଲ ଲାଗେ। ନହେଲେ ଆଉ ସେମିତି ଉଷୁନା ଭାତ ମତେ ଭଲ ଲାଗେ ନା କିନ୍ତୁ ପଖାଳ ଭଲ ଲାଗେ। ପଖାଳ ସହିତ ଟିକେ ଆଳୁ ଚଟଣି କି ଭଜା ଭଜି ହେଲେ କି ଖଟା ଦଳା ଦଳି ହେଲେ ମତେ ବହୁତ ଭଲ ଲାଗେ।
ଓ ଅରୁଆ ସାଙ୍ଗରେ ଡାଲମା ତମେ ଖାଅ ନା? ଯୋଉ କୌଣସି ମନ୍ଦିର କି କେମିତି ଲାଗେ ତମକୁ ସେ ପୋସାଦ?
ହୁଁ ମତେ ବହୁତ ଭଲ ଲାଗେ। ମୁଁ ଆଜି ବି ଖାଇଛି ଆଜି ଯେହେତୁ ଗୁରୁବାର। ଆଜି ବି ଖାଇଚି ଅରୁଆ ସହିତ ଡାଲମା। ମୋତେ ବହୁତ ପସନ୍ଦ ସେ ଖାଦ୍ୟ ଟା।
ତମର କଣ ପ୍ରତି ଗୁରୁବାରେ ଅରୁଆ ଡାଲମା ଖାଅ?
ନା ପ୍ରତି ଗୁରୁବାର ନୁହେଁ କିନ୍ତୁ ଆଜି ଯେହେତୁ ଗୁରୁବାର ଉ ସାଧା ସେଥି ପାଇଁ ମା ବନେଇ ଦେଇଥିଲେ ଆଉ।
ହଁ। ଆମର ମୁଁ ଆମର ଅରୁଆ ଟିକେ କମ ଖାଆନ୍ତି ଯେହେତୁ ମୋ ବାପା ଟିକେ ଅରୁଆ ଖାଇଲେ ତାଙ୍କ ଦେହ ଯାଏନ ଟିକେ ଖାଇବା ସେ ରାଜି ପଡନ୍ତିନି। ତେଣୁ ଅରୁଆ ଟିକେ କମ ହୁଏ। କିନ୍ତୁ ମତେ ଅରୁଆ ବହୁତ ଖାଇବାକୁ ଭଲ ଲାଗେ।
ହଁ ଅରୁଆ ଟା ଖାଇଲେ ସମସ୍ତଙ୍କ ଦେହରେ ଯାଏନା। ଅଣ୍ଟା ପ୍ରୋବ୍ଲେମ ବାହାରେ ନା?
ହଁ ହଁ। ଅରୁଆ ଟିକେ ଆମେ ଟିକେ କମ ଖାଉ ଆଉ କିନ୍ତୁ ମାନେ ମୁଁ ଟିକେ ମତେ କିନ୍ତୁ ଖାଇବାକୁ ଭଲ ଲାଗେ ଅରୁଆ। ଅ ଅରୁଆ ସାଙ୍ଗରେ ବିଶେଷ କରି ବାଡ଼ିଆ ଡାଲମା ଟା ହେଲେ ଟିକେ ଭଲ ଲାଗେ। ଆଉ ଖେଚିଟି ତମେ ଖାଅ କି ନାଇ?
ହଁ ସେଟା ବି ମତେ ବହୁତ ଭଲ ଲାଗେ। ଖେଚୁଡି ଅରୁଆ ମତେ ସବୁତ ଭଲ ଲାଗେ କିନ୍ତୁ ମିଠା ପଡିଲେ ମୁଁ ଖାଏନା ମିଠା ଆଉ ଘିଅ ପଡିଲେ ମୁଁ ସେ ଜିନିଷ ଖାଏନା ସେମିତି ହେଇଥିଲେ ସାଧା ମତେ ଭଲ ଲାଗେ।
ନା ମୁଁ କିନ୍ତୁ ମିଠା ନ ପଡିଲେ ଖାଏନି ଖେଚୁଡ଼ି ମତେ ଭଲ ଲାଗେନି। କିନ୍ତୁ ମୁଁ ମିଠେଇ ଘିଅ ନ ପଡିଲେ ଚଳିବ ଘିଅ ଟା ଏତେ ଜରୁରୀ କିନ୍ତୁ ମିଠା ନ କହିଲେ କୌଣସି ଖାଦ୍ୟରେ ମୁଁ ଖାଇନି ମୁଁ ପୁରା ଏକ ମିଠା ପ୍ରେମୀ ଗୋଟେ ମୋ ମି ମିଠାନ ପଇଲେ ଭଲ ଲାଗେନି କୌଣସି ଖା ବହୁତ ଭଲ କଥା ଯେହେତୁ ମୁଁ? ମଧୁମେହ ପାଇଁ ମିଠା ଖାଇବା ଉଚିତ ନୁହେଁ ମିଠା ବି ଖାଇଲେ ବହୁତ ମାନେ ଭଲ ନୁହେଁ? ଆଲର୍ଜି ଫାଲଜି ହେଇପାରେ ତେଣୁ ମିଠା ନ ଖାଇଲେ ବି ଭଲ।
ଏତେ ମିଠା ଖାଏନି ମତେ ସତ କହିବାକୁ ଗଲେ ବେଶୀ ଫାଷ୍ଟ ଫୁଡ ଗୁଡା ହିଁ ବହୁତ ଭଲ ଲାଗେ। ରୋଲ୍ ଚାଉମିିନ୍ ବିରିୟାନୀ
ହଁ ବିରିୟାନୀ ମତେ ଭଲଲାଗେ କିନ୍ତୁ ରୋଲ ଚାଉମିନ ମତେ ଭଲ ଲାଗେନି କାରଣ ସେଥିରେ ସକ୍ସ ପ ପଡ଼େ ଯୋଉଟା କି ଦେହ ପାଇଁ କ୍ଷତିକାରକ। ସେଟା ମତେ ଆଦୌ ଖାଇବାକୁ ଇଚ୍ଛା ହୁଏନେଇ ସକ୍ସ ସେଇଟା ମୋର ସବୁଠୁ ଘୃଣା ମାନେ ସକ୍ସ ଟା ମାନେ କହିଆକୁ ଗଲେ ସକ୍ସକମୁଁ ଟୋଟାଲି ଖା ଖାଇବାକୁ ରାଜି ପଡେନି ସେମିତି ମାନେ ଯଦି ମାନେ ବାଧ୍ୟରେ ମାନେ ଖାଏ ମାନେ ଯଦି ଟିକେ ପକେଇ ଦେଇଥିବ ସେମିତି ବାଧ୍ୟ ଖାଏ ସକ୍ସ ମୋ ପସନ୍ଦ ନୁହେଁ ଆଦୌ କହିବାକୁ ଗଲେ।
ମୋର କିନ୍ତୁ ଭାରି ପସନ୍ଦ ସେଇଗୁଡା
ମୋର କିନ୍ତୁ ମୋର କିନ୍ତୁ ସକ୍ସ ଆଦୌ ପସନ୍ଦ ନୁହେଁ? ଆଉ ସବୁ ପସନ୍ଦ କିନ୍ତୁ ସକ୍ସ ମୋର ପସନ୍ଦ ନୁଁହ।
ଜଣ ଜଣଙ୍କୁ ଭଲ ଲାଗୁନଥିବ ଆଉ ସେମିତି ଥାଏ
ବିରିୟାନୀ ତମେ ଚିକେନ ବିରିୟାନୀ ଖାଇବାକୁ ଭଲ ଲାଗେ ନାଁ ଯୋଉ ମାନେ ଭେଜବିରିୟାନୀ ଖାଇବାକୁ ଭଲ ଲାଗେ?
ଚିକେନ ବିରିୟାନୀ ଚିକେନ ବିରିୟାନୀ ମୋର ବହୁତ ଫାବୋରେଟ ମୋତେ ତିନି ଓଳି ଦେଲେ ମୁଁ ଖାଇଦେବି ସକାଳେ ଖରାବେଳେ ରାତିରେ ଦେଲେ ତିନି ଓଳି ଦେଲେ ଆଜି କାଲି ଦେହ ଖରାପ ନହବା ଦରକାର ନହେଲେ ମୁଁ ଖାଇଦେବି।
ହଁ ଏ ଉରା ଖାଇଲେ କିନ୍ତୁ ଦେହ ଖରାପ ତ ହବ। ଆଉ ତମର ସେଠି ଗୋଟେ ଗ୍ରୀନ୍ ଚିଲି ଅଛି ମୁଁ ଖାଏ ସେଠି ମତେ ଟିକେ ତାଙ୍କ ବିରିୟାନୀ ଟିକେ ଭଲ ଲାଗେ ଗ୍ରୀନ୍ ଚିଲ୍ ଜାଣିଛ କି ନାଇଁ?
ହଁ ଜାଣିଛୁ ସେଠି ଭଲ ଲାଗେ ଆଉ ଯାଜପୁର ଟାଉନ ର ଫୁଡି? ଆଉ ନମସ୍ତେ ଆଉ ଦରବାର୍ ଦରବାର୍ ଏଇ ସବୁ ଜାଗାରେ ମତେ ବହୁତ ଭଲ ଲାଗେ।
ଯାଇଁକି ମାନେ ଚାଖି ଦେଇଛ ବିରିୟାନୀ?
ହଁ ମୁଁ ଗୋଟେ ହଉଛି ସତକହିବାକୁ ଗଲେ ଗୋଟେ ହଉ ଫୁଡି ମାନେ ମୁଁ ସବୁ ପ୍ରକାର ଖାଇବା ପସନ୍ଦଁ ମୁଁ ସବୁଆଡେ ଯାଇକି ଟଷ୍ଟ କରେ।
ଆଉ ତମେ ଆମ ଓଡିଶାରେ ଯୋଉ କାର୍ତ୍ତିକ ପୂର୍ଣ୍ଣିମା ବେଳକୁ ଯୋଉ ବାଲି ଯାତ୍ରା ଟା ହୁଏ ଓଡିଶାରେ? ତମେ କେବେ ବୁଲିବାକୁ ଯାଇଛ କି ନାଇଁ?
ହଁ ଯାଇଛି ଯାଇଛି ଆର ବର୍ଷ ଯାଇଥିଲି ସାଙ୍ଗମାନଙ୍କ ସହିତ।
ଆ ସେଠି କଣ କଣ କେମିତି କଣ ମାନେ ହୁଏ ବହୁତ ଦୋକାନ ପଡି ଥାଏ ଇନା
ହଁ ବହୁତ ଦୋକାନ ପଡିଥାଏ ଆମର ସବୁ ଯେତିକି ସଂସ୍କୃତି। ପରମ୍ପରା ର ସବୁ ଜିନିଷ ଗୁଡା ପଡିଥାଏ ଯେମିତି କିି। ସମ୍ବଲପୁରୀ ଶାଢ଼ୀ ବାହାରୁ ସବୁ ଆସିଥାନ୍ତି ଲୋକ। ଆଉ ସବୁ ଆମର ପୁରୁଣା ପରମ୍ପରା ସବୁ ଜିନିଷ ମିଳେ ଯେମିତି କିି ଏ ଯଉ ଅ ଚ କଣ କୁହନ୍ତି ସେଟା ପଟା ଚକଟି
ପଟା ଚିତ୍ର ହଁ ହଁ ହଁ ପଟା ହଁ ସବୁ କଥା ବାଲିଯାତ୍ରା ରେ ମିଳେ। କିନ୍ତୁ ବାଲିଯାତ୍ରାରେ ଖାଇବାକୁ। ଖାଇବାଟା କିନ୍ତୁ ମୋ ମତରେ ଦେହ ପାଇଁ କ୍ଷତିକାରକ ଯେତେ ଜୋର ରେ ଧୂଳି ଉଡ଼ୁଚି। ମୁଁ ଯାଇଥିଲି ତା ଆର ବର୍ଷ ଏତେ ମାନେ ଦୁଃ କାନ ଗହଳି ଏତେ ଆଉ ଧୂଳି ଏତେ ଉଡୁଛି। ଯୋଉଟା କି ଦେହ ପାଇଁ ବହୁତୁ କ୍ଷତିକାରକ।
ହଁ ତାପରେ ସେମାନେ ମ ଧ୍ୟ ତାଙ୍କ ଖାଦ୍ୟକୁ ନଷ୍ଟ ନକରି ରଖି ଦଉଥିବେ। ଯୋଉଟା କି ବାସି ଖାଦ୍ୟ ହେଇଯାଉଥିବ ସେଟା ବି ଦେହ ପାଇଁ ଏତେ ଭଲ ନୁହେଁ।
ଆଡେ ବି ଧୂଳି ଉଡିକି ଦେହ ଖରାପେ ହେଉଛି ଆମର।
ହଁ କିନ୍ତୁ ସ ସବୁ ଜିନିଷ ଟିକେ ଜାଣିବା ଦରକାର ଯିବା ସବୁ ଜିନିଷ ବୁଲିବା ଉଚିତ ଯେହେତୁ ଆମର ଯୋଉଟା କଟକ ପ୍ରସିଦ୍ଧ ବାଲିଯାତ୍ରା।
ହଁ ହଁ କିନ୍ତୁ ଖାଇବା ଟା ଟିକେ ମାନେ ଯେହେତୁ ଆମର ଟିକେ ମାନେ ଯଦି ଆମର ସିଏମ ସି ଆମର ଖାଇବାକୁ ଟିକେ ଧ୍ୟାନ ଦବ। ମାନେ ବହୁତୁ ପ୍ରକାର ମାନେ କେମିତି କଣ ପ୍ରଦୂଷିତ ନହବ ଖାଦ୍ୟ। କେମିତି ମାନେ ତାଙ୍କୁ କାଚ ରେ କିମ୍ବା କୌଣସି ଇଏରେ ରଖିପାରିବେ। ଖାଇବାଟା ତେଣୁ ତାହେଲେ ଭଲ ହବ ମୋ ମତରେ ପଦକ୍ଷେପଟା।
ହଁ। ଯେହେତୁ ସେଠି ବହୁତ ଭିଡ ସେଠି ହାଇଜିନିକ୍ ମେଣ୍ଟେନ କରିବା ଟା ଟିକେ କଷ୍ଟ ହେଇଯାଏ କାରଣ ଲୋ ଲ ମାନଙ୍କର ସଂଖ୍ୟା ବହୁତ୍।
ହଁ।
ସେଠି ଯଦି ସବୁଠୁ ଯଦି ଆମେ ଏଠି ଭଲ ଖୋଜିବା ତ ମିଳିବନି। ଆମେ ଯେହେତୁ ବୁଲିବାକୁ ଯାଇଛନ ପି ବୁଲିକି ଆସିବା କଥା ପୁଣି ସେଟା ଗୋଟେ ନଦୀ କୂଳରେ ଅବସ୍ଥିତ ସେଟା ବି ଗୋଟେ ପର୍ଯ୍ୟଟନ ସ୍ଥଳୀ ବହୁତ ଶାନ୍ତି ଲାଗେ ସେ ନଦୀ କୂଳକୁ ଗଲେ।
ସେଟା କଉ ନଦୀ ତମେ ଜାଣିଚ ନା?
ସେଟା ମହାନଦୀ କି ଆଉ ଗୋଟେ
ହଁ ହଁ ମହାନଦୀ ମହାନଦୀ ମହାନଦୀ ସେଟା ନାଇଁ ସେଟା ମହାନଦୀ। ମହାନଦୀ ସେଟା ଆମର ନଦା ଚିହ୍ନା ବ୍ୟାରେଜ ଗୋଟେ ହେଇଚି। ପାଣି ବି ରହିଛି ଆଉ ଆମର ଏବେ ଓଡିଶା ସରକାର ମଧ୍ୟ ମାନ କ ଡିକ୍ଲୋର କରିଛନ୍ତି ସେଟାକୁ ମାନେ ବହୁତ ଭଲ ପାଖେରେ ପର୍ଯ୍ୟଟନ ସ୍ଥଳୀ କି ମାନେ ମାନେ ସୁନ୍ଦର ଗଢିବା ପାଇଁ ଯାହାକି ବହୁତ ଭଲ ପଦକ୍ଷେପ।
ସେଠି ବହୁତ୍ ଶାନ୍ତି ଲାଗେ। ମାନେ ତମେ ଯେଦି ଦିନରେ ବାଲିଯାତ୍ରା ଯାଉଚ ଆଉ ବୁଲି ବାଲିକି ଯେଦି ଲାଷ୍ଟକୁୁ ସେଇଠିକି ଯିବ ଆଉ ଆସିଆକୁ ଇଚ୍ଛା ହବନି। ଥଣ୍ଡା ପବନ ଦିଏ। ନଈକୂଳ ବହୁତ୍ ଭଲ ଲାଗେ।
ହଁ ଗରମ ରେ ବି ଯୋଉ ଲୋକ ଯୋଉ ଗରମ ରେ ସେଠି ଥଣ୍ଡା କଣ ଆଉ ବି କଣ ଲାଗେ। ଯୋଉ ଗରମ ସେଠି ନିଶ୍ୱାସ ବି ନେଇ ହୁଏନି ଏତେ ଭିଡ ମାନେ ବି ହୁଏ। ଆଉ ଗାଡି ବିଶେଷ କରି ଯୋଉ ଗାଡି ଯାଏ ସେଇ ଯୋଉ ନରାଜ ପୋଲ ପାଖରୁ ଯୋଉ ଭିଡ ମାନେ ଆମୁକ୍ କୁ ଲାଗିଗଲା ସେଇଠୁ ଘଣ୍ଟେ କି ଦେଢ଼ ଘଣ୍ଟା ଖାଲି ସେ ବାଲିଯାତ୍ରା ପଡ଼ିଆକୁ ଯିବା ପାଇଁ ଗାଡ଼ିରେ। ଏତେ ଭିଡ?